ଆ ଆଉ ମୁଣ୍ଡ କଣ ପୁଣି ବହୁତ ଜୋରେ ବିନ୍ଧୁଲାଣି ଜାଣିପାରୁନି କଣ ପାଇଁ।
ତଳୁ ଭାଇ ନମସ୍ ତେବେ ମୋ ଭିଡ଼ିଓ ଭଲ ଲାଗିଚ ନା ଭଲ ଲାଗୁ ନଥିଲା।
ଠିକ୍ ଥିଲା, ଏବେ କଣ ହଠାତ୍ ବହୁତ ଜୁର୍ ରେ ପେନ୍ ହଉଛି।
ଛାଡ କଥା ହେଇଯାଉ ଯଦି ଭଲ ଲାଗିବ ଯଦି ଭଲ ଲାଗିଲା ତାହେଲେ ଶୁ ଟିକେ ଶୋଇ ପଡିବ ରେଷ୍ଟ ନେଇଇଯିବ ଆଉ। ଯଦି ପାରିବ ତ ମତେ ଆଉ ଥରେ ଆ-ଆଉ ଥରେ କଲ୍ କରିଦବ ଆ ପରେ ମାନେ ମାନେ ସରି ମୋତେ କାମ କରିବାକୁ କହିବ ହେଲା କି ମୁଁ ଚାହେଁ ଯେ ତମର ଆ ଭିତରେ ଦଶଟା କେମିତି ହେଇଯାଉ କାମ, ମାନ ମାନେ ତମେ ଦଶ ଜଣଙ୍କୁ ପାଠ ମାନେ ଦଶ ଜଣଙ୍କୁ ଟୁସନ ସାରି ଦିଅ।
ଆଜ୍ଞା।
କାରଣ ମୁଁ ଭାବୁଚି କି ମୋ ଭାଇ ସହିତ ମୁଁ ଜ ଯଦି ପାଞ୍ଚହଜାର ହେଲା ତ ମୁଁ ଆଜି ପାଞ୍ଚଟା ସାରିବି। ମାନେ ପାଞ୍ଚଟାତ ଭାବୁଛି ଏମିତି ସାରି ଦେଲି ଯେମିତି ହେଲେ ମାନେ ପାଞ୍ଚ ଜଣକୁ ଟିୟୁସନ କରୀବି। ଯଦି ଅତ୍ୟଧିକ ହେଲା ଇଚ୍ଛା ହେଲା ତ କରିବି ନହଲେ ଶୁଭା ହଉ ନହେଲେ ସକାଳ।
ଆପଣ କଣ ବାହାରେ ବି ଟିଉସନ୍ କରନ୍ତି ନା ଖାଲି ଘରେ ଯାଇକି?
ବାହାରେ ମାନେ ମୋର ବାହାରେ ହଁ। ମୁଁ ବୁଝିପାରିଲିନି ଆପଣ କଣ କହିଲେ ବାହାରେ ମାନେ ମୁଁ ମାନେ ମୁଁ କଣ ନା ମ ମୁଁ ଏବେ। ଆପଣ ମ ଆପଣ ମତେ ଟୁସନ କରିବାକୁ ମୁଁ ଆପଣ ପାଖକୁ ଯାଉଛି। ତ ରାତ୍ର ରାତ୍ର ଘଟିକାରେ ମୁଁ ମୋ ଭାଇ ପାଖକୁ ଯିବି ଟିଉସନ୍ କରିଆକୁ।
ଆଜ୍ଞା।
ତ ମ ତ ତମେ ତ ମତେ ତୁ ତାକର କହିଲ ସେ ତମେ ଆପଣ କହିଲେ ମତେ ଲାଗୁଛି କି ମୁଁ ଆଉ କାହା ସହ କଥା ହଉଛି।
ମାନେ ମୁଁ ଅଉ ହଉ ହଉ ଆଃ ପେଟ କାଟିଲାଣି।
ଆରେ କ୍ୟା ୟାର ପଟିଏ ପାଣି ଟିକେ ପିଦିଅ।
ନାଇଁ ଆପଣ କୁହନ୍ତୁ ମୁଁ ଉଠି ପାରିବିନି ମୁଁ ଉଠିଆ ସରି ସରି ମୁଁ ବି ଉଠିବା ଅବସ୍ଥାରେ ନାହିଁ ଉଠିଲେ ମାନେ ମୁଁ ପାଗଳ ହେଇଯିବି।
ଓ ତାହଲେ ଆ ପରେ ପାଞ୍ଚ ମିନିଟ ନ ହେଲେ ପାଞ୍ଚ ମିନି ଆମେ ଯୋଗା ଯୋଗ କରିଦେବ ଦେନ୍ ତାପରେ ଆଉ ଥରେ ଆପଣ ଟ୍ୟୁସନ କରିବାକୁ ବସିବେ ଆଉ।
ରାତ୍ରି ସମୟରେ ଟିଉସନ କରିବା ପାଇଁ ଘରଲୋକ ତାଙ୍କର ଛାଡନ୍ତିନି। କିନ୍ତୁ ଫିର୍ବି ଦେଖିଆ ମୁଁ କହିଛି ତ ଛାଡିବା ପାଇଁ।
ଆଚ୍ଛା ହଉ ଦେଖିବା ଆପଣ ଆପଣଙ୍କ ପିତା ସ ତ ତ ଆମେ ମାନେ ତମ ବାବାଙ୍କ ସହ କଥା ହେଇଥିଲ?
ହୁଁ।
ବାବା କଣ କହିଲେ?
ଦଶ ଦଶ ଘଟ ଦଶ ଅ ଟଙ୍କା।
ଓହୋ ଆଚ୍ଛା ମାନେ ଆପଣଙ୍କ ମାନେ ତମେ କେତେବେଳେ କଥା ହେଇଥିଲ?
ଏଇ ନଅ ପଚାଶ।
ଓ ନୂଆ ପଚାଶ ପଇସା ସେ ବୁଝିବି।
ଆଜ୍ଞା।
ଆଚ୍ଛା ହଉ ତାହେଲେ। ତମେପା ସେତେବେଳେ ମୋ ସହ କଥା ହଉଥିଲ ନାକଣ?
ନା।
ହଁ।
ଆପଣଙ୍କୁ କରିବା ପୂର୍ବରୁ।
ହଉ ଛାଡ ଛାଡ ହଉ ହାଇ ଲାଗିଗଲାଣି। ତ ଆଜି ମୁଁ ଜିମ ଯାଇଥିଲ ଜିମ୍ ଯାଇନଥିଲି କି?
ଆଜ୍ଞା।
ହାଲକା ହାଲକା ମାରିଲି ଆଜି ଆଜି ହାଲକା ହାଲକା ମୁଁ ଚେଷ୍ଟ ଚେଷ୍ଟ ର ମାଲି ଗୋଟେ ଦିଟା ଖଣ୍ଡେ ଚେଷ୍ଟ ର ଦିଟା। ଚେଷ୍ଟ ର ତିନିଟା ହିଁ ମାରିଛି। ଚେ ଚେଷ୍ଟ ର ତିନିଟା ତାପରେ ପାଞ୍ଚ ମିନିଟ୍ ରନିଂ କଲି ସେ ଯୋଉ ଏଥେରେ ଡେଲ କଣ ତ କଣ ମେସିନ ନା କଣ? ମୁଁ ମନେ ପଡୁନି ଝୁଲିଲି ତିରଶ ସେକଣ୍ଡ।
ଝୁଲିଲେ।
ମାନେ ଡେଙ୍ଗା ହବାକୁ ମାନେ ସେ ଯୋଉ ଇଏରେ ଝୁଲିଆକୁ। ସେ ଝୁଲା ସେ ତମର ଡେଙ୍ଗା ହବ ପ୍ଲସ ତମର ହାଡ ଷ୍ଟ୍ରଙ୍ଗ ରହିବ।
ଆଜ୍ଞା ଆଜ୍ଞା।
ମୁଁ ଭାବୁଛି କି ମୁଁ ମୁଁ ଭାବୁଛି କି ମୁଁ ଇଏ କରିିବି ବୋଲି ମାନେ ମୁଁ ଯିଏ ଭବିଷ୍ୟତରେ ମୁଁ ଯିଏ ମୁଁ ଯାହାକୁ ବିବାହ କରିବି ଭବିଷ୍ୟତରେ ମୁଁ ଭାବୁଛି ତାଙ୍କୁ ଯେମିତି କିଛି ଅସୁବିଧା ହେବ ନାହିଁ। ଆଉ ମୁଁ ତାଙ୍କ ପାଇଁ ସବୁବେଳେ ଗୋଟେ ପଥର ହେଇକି ତାଙ୍କ ସାମ୍ନା ହେବି ତାଙ୍କ ତାଙ୍କ ସମୁଖରେ।
ଆଜ୍ଞା ବହୁତୁ ଉଚ୍ଚ ବିଚାର ଆପଣଙ୍କର, ମତେ ଏତେ ଯୋରେ ନିଦ ଲାଗିଲାଣି କି ମୁଁ ମାନେ ଙ୍କ କହିବି ଜାଣିପାରୁନି ଆଉ।
ଆପଣ ତା'ହେଲେ, ଏଇ ଟୁଇସନ୍ ପରେ ଆପଣ ଯିବେ ନା ଆପଣ ଯୋଗାଯୋଗ କରିବେ?
ଆଚ୍ଛା, ହଉ ଛାଡ଼ ମାନେ ଦେହ ଭଲ୍‌ ଲାଗୁନି? ମାନେ କ'ଣ ପେଟ କଟୁଚି ନା ମୁଣ୍ଡ ବି--ଛି?
ମୁଣ୍ଡ ବିନ୍ଦୁଚି।
ପାଣି ଟିକେ ପିଇ ଦଉନ, ପାଣି ଆଣିକି ଉଠି ନଗଲେ---------ଆଗ ଦେହକୁ ଦେଖିବ ନା।
ପିଇଦେଲି।
ନ ଯାଇକି ପିଇ ଦେଲି।
ସପ୍ନରେ ପିଇଦେଲି।
ଆରେ ସର୍ଲା ପରେ ପିଇବି।
ନା ଏବେ ମୁଁ ଉ ପାରିବି।
ହ ହଉ ଆଉ କହୁଥିଲି କି
ଆପଣ ୟାତ ହାଏ ମାରି ସାରନ୍ତୁ, ତ କଥା ହୁଅନ୍ତୁ।
ସର୍ଲା, ମୁଁ ଆପଣକୁ ମୁଁ ଜାଣିଥିଲି ଆପଣ ଯଉଠି---------ଆପଣ ଯଉ ପାଖେରେ ସନ୍‌ ଜାଗା ଅଛି, ସିଏ କହିବେ କି ମୁଁ ଆପଣଙ୍କୁ ଟୁଇସନ୍‌ କରିବି। ତ ମୁଁ ଚାହେଁ କି ଆପଣଙ୍କର ଜଲ୍ଦି ସ---ରିଯାଉ ଟୁଇସନ୍।
ଆଜ୍ଞା, ଠିକ୍ ଠିକ୍।
ମୁଁ ସ ଲୋକଙ୍କୁ ଖୁସି କରିଲେ ଭଲ୍‌ ଲାଗେ, ମୁଁ ଭାବେକି ଲୋକଙ୍କ ଖୁସିରେ ମୋର ଖୁସି।
ମୁଁ ଆଉ ମାନେ ଦୁଇଟା ଟିଉସନ୍‌ କଲେ ମୋର ଦଶ୍ ଦିନ ପାଇଁ, କାମ ସରିଯିବ।
ଆଚ୍ଛା ଆଚ୍ଛା, ମୋର ଆଉ ପାଞ୍ଚଟି କାମ ସରିବ।
ଆଜ୍ଞ
ତ ମୁଁ କଣ କରିବି ଜାଣି ମୋର
କାନ ବିନ୍ଧା ହେଲାଣି।
ମାନେ ଚିଚିଡ଼ା ଲାଗିଲାଣି, ସେଇଠି ରଖି ଦେଇକି।
ମୁଣ୍ଡ ବିନ୍ଧିଲାଣି ନିଦ ଲାଗିଲାଣି। ମୁଁ ଯା--ନି, ଆପଣ ମତେ ଗୋଟେ କହାଣୀ ଶୁଣେଇ ଜଲ୍ଦି।
କାହାଣୀ ତମକୁ କ'ଣ କହିବି।
ଆପଣ କୁହନ୍ତୁ, ମୁଁ ଚାହୁଁଚି କି ମୁଁ ଶୁଣିବି।
ଆଚ୍ଛା ମୁଁ କହୁଥିଲି କି ଆପଣଙ୍କୁ ମୁଁ କଣ କ--ବି, ମୋର ତ ସବୁ କଥା ମୁଁ ଆପଣଙ୍କୁ ବୋଧେ କହିଛି ପୂର୍ବଗତ ଅଧ୍ୟାୟରେ ତ କହୁଚି। ଆପଣ ମାନେ ଆପଣ ମାନେ ଆପଣ ମାନେ ସିରିଏଲ୍‌ ଦେଖନ୍ତି ମାନେ ଆମର ଆପଣ ଗୋଟେ ଆପଣ ଗୋଟେ ସିରିଏଲ୍ ରେ ବାହାରୁ ଥିଲେ।
ଆପଣ ସେଇ ବିଷୟ ଟିକେ କହିପାରିବେ?
କହିବି କଣ ଆ ମୁଣ ଦେଖେଇଦେବି।
ଆପଣ ମତେ, ଆପଣଙ୍କ ଛବି ମତେ ଦେଇପାରିବେ
ମୁଁ ଆପଣଙ୍କୁ କେବେ ସାମ୍ନାରେ ଦେଖେଇଦେବି।
ଆଛା ହଉ। ତ ଆକ୍ଚୁଆଲି ମୁଁ ଏବେ ଯୋଉଠି ରହୁଛି, ମୁଁ କ ତମ ଚୁଣ ହେଲା ମାନେ ଏବେ ନା ଟାଇମ ଟା ହଁ ଅଛି ହଟା କି ବି ନାହାନ୍ତି ହେଲା।
ହୁଁ ଉଁ
ମୁ ମୁଁ ମୁଁ ତମେ କହିଥିଲି କି ମୁଁ ଇ ଭିଡିଓ ଅନକରୁଛି ଦେଖ।
ହୁଁ
ତୁ କି ପୁରା ଶୁନସାନ୍ ମାନେ, ଆରେ ଆଉ ଗୋଟେ କଥା ନାଇ ଆମ ଯୋଉ ହଷ୍ଟେଲ ନେଇକ ଏଠି ଅଛି ମୁଁ ଏକାସିଛି ହେଲା। ସେ ଯୋଉ ହଷ୍ଟେଲ ଅଛି ଏଠିଥର ଏଠି କଣ ଭୂତ ଭାଷଥିଲାା ମୁଁ ଶୁଣିବାକୁ ପାଇଥିଲି।
ଭାଇ, ଏବେ ଜଷ୍ଟ ତୁ କହିଥାନ୍ତୁ ଆମ ଏଇ ହଷ୍ଟେଲ ତତ କହିଥାଛନ୍ତି କଣ ଭୂତ ମାରୁଚିତି କଲି ତୁ କହିଲି ଯେ
ତ ମୁଁ କଣ ଶୁଣିଛି କି ଏମତି ଗୋଟେ ଝିଅଟେ କଣ? ଏମିତି ରାତ୍ରୀ ସେ କଣ ଯାଇଥିଲା ବାସରୁମ୍। ସେଠିକ ସେ ଗୋଟେ କଣ ଛାଇଟେ ଦେଖିଲା, ସେ ତାକୁ ଡର ଲାଗିଲା, ସେପ ତାପରେ ଉପ ନଷ୍ଟ ପାଉଛେ, ଆଜ୍ଞା।
ମତେ କୁହନ୍ତୁନି ବିକଜ ମୁଁ ଏକଲା ଅଛି ତ
ଆପଣଙ୍କୁ ତ ଡର ଲାଗେନି ନା?
ଡର ଲାଗେନି କିନ୍ତୁ ମାନେ କଣ କହିଲେ ଯଦି ପାଇ ମୋ ମନକୁ ଧରିଦେଲା ସେ ଜିନିଷ ଟାକୁ
ଆପଣ ଘରେ, ଆପଣ ଆପଣ ଘରେ ଅଛନ୍ତି? ମୁଁ ଏନା ମୁଁନାଙ୍କ ବାହାରୁ ସୁନନ୍ଦ ଯା ଦେଖା ବସିଛି ମୋ ପାଖରେ ମୁଁ ଦୂର ଦୂର ପର୍ଯ୍ୟନ୍ତ କିଏ ବି ନାହାନ୍ତି
ତ ପ୍ଲିଜ କିନ୍ତୁ ଆପଣ ଜାଣିଛନ୍ତି ମୁଁ ଟିକେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୋମଳ ଆପଣ କୋମଳ ଆଜ୍ଞା ଆପଣ ପୁରା କୋମଳ ପଦ୍ମ।
ଆଜ୍ଞା।
ଆଜ୍ଞା ମୁଁ କହୁଛି କଣ? ମୁଁ କହୁଛି କି ଆପଣଙ୍କ ଭଳିଆ ସଖି ସମସ୍ତଙ୍କୁ ଭାଗ୍ୟରେ ନ ମିଳୁ, ଆପଣ ମାନେ ଆପଣଙ୍କ ଭେଆ ସଖି ଯାହା ଭାଗରେ ଆ ମାନେ ମିଳି ସାରି, ମାନେ ମିଳି ସାରିଛି ଆଗରୁ ତ ଆପଣ ଯଦି ସେ ଯତ୍ନରେ ରଖିୁଛନ୍ତି। ଆପଣ ବା ଆପଣ ତାଙ୍କୁ କୁହନ୍ତି ଆପଣଙ୍କୁ ଅଧିକ ଯତ୍ନରେ ରଖିବେ। ସିଏ ସେି ଆପଣଙ୍କ ମହିଳା ମିତ୍ର ହୁଅନ୍ତୁ, ଏଟ ଇଏ ତ ଆପଣ ପୁରୁଷ ମିତ୍ର କୁହନ୍ତି।
ମୁଁ କାହାକୁ କହିକି ନିଜକୁ ଯତ୍ନରେ ରଖିବାକୁ ଚାହୁଁନି ଯେ ମତେ ରଖିପାରିଲା ହେଲା।
ଆପଣଙ୍କ କଥା ବୁଝନ୍ତୁ ଆପଣଙ୍କୁ କଣ କହୁଛି? ଆପଣଙ୍କ କିଏ ନାହାନ୍ତି? ଆପଣ କିଛି ରଚଣ ଲଖୀ ଆପଣଙ୍କ ପାଖରେ କି ନାହାନ୍ତି।
ମୁଁ ପିତାଶ୍ରୀ ଆସିଗଲେ, ଆପଣ କଥା ହୁଉନ୍ତୁ?
ଆଛା ହଉ, ମୁଁ କହୁଥିଲି ଗୋଟେ ଗାଁରେ, ମୁଁ ତୁମେମ ଗାଁ ବିଷୟରେ କହୁଛି ହେଲା ହାଲୋ ମୁଁ ଆମ ଆମ ଗାଁରେ ଆ ନୁହଁ କି ଆମ ଘର ଗୋଟେ ପୋଖରୀ ଥିଲା, ହେଲା। ସେ ଛୋଟ ପୋଖରୀଟା, ମାନେ ମୁଁ ପୁର୍ବୁରୁ ଦଶ ବର୍ଷ ତଳେ ବୋଧେ ଦିଇ ହଜାର ପନ୍ଦର ବେଳକୁ ଯାଇଥିଲୁ ସେ ପୋଖରୀ ମାନେ ମୁଁ ଆମ ଜେଜେମା ମଲା ବେଳକୁ ମୁଁ ସେ ପୋଖରୀ ଯାଇଥିଲି ହେଲା।
ଆଜ୍ଞା।
ତ ମୁଁ କ ମୁଁ କ ଆପଣଙ୍କ ବଛେ କହିବି ଆପଣ ଶୁ ଆପଣ ମୋ କଥାକୁ ଧ୍ୟାନ ଦିଅନ୍ତୁ। ଆଉ ଦୁଇ ମିନିଟ ପରେ ମୋ ଟ୍ୟୁସନ ସରିଜିବ। ଆପଣ ମତେ ପୂର୍ଣ୍ଣବାର ଟିଉସନ କରିବାକୁ ଆସିବେ? ଭାବୁଥିଲି ଆପଣ ଆସିଲେ ମୁଁ ଖୁସି ଖୁସି ପ୍ରକାଶ କରନ୍ତି।
ନା ନା ଆପଣ ଆଉ କରନ୍ତୁ ନାହିଁ।
ତ ତମେ ଆସିବନି?
ନାଇଁ।
ମାନେ ଶୋଇପଡିବ?
ହଁ-ଅ-ଅ ଆଜ୍ଞା।
ଆ-ଆ-ଆ-ଆ ମୁ ହେଲେ ଆଉ ଥରେ କରିଦେଲେ-ଏ-ଏ ଭଲ ହେଇଥାନ୍ତା କହୁଥିଲେ।
ନା ନା।
ତମର ସରଜିବ ସେଥିପାଇଁ କହୁଛନ୍ତି। ମୁଁ ତ ଟାର୍ଗେଟ ରଖିଛି ତମର ମୁଁ କହୁଥିଲି କି ତମର, ଆଜ୍ଞା ମୁଁ କହିଲି ତମର ଆଜି ଦ ମୁଁ ତୁମକୁ କହୁଛି ତମର ଆଜି ଦ-ଦ ଦଶମିନ ଟ୍ୟୁସନ କରିିକ ସରିଦିଅ। ବାକି କାଲି ଦେଖିବା।
ଦଶରେ ଟିଉସନ ସାରିବାର କିଛି ନାହିଁ ସେଟା ମୁଁ ଭାବୁଛି ଦେଖିବା ଯଦି ମୁଁ ପୁନର୍ବାର ଆ ଜନ୍ମ ନେବିତ।
ଆପଣ ମୋତେ ଚାହିଁଲେ ଯୋଗାଯୋଗ କରିପାରିବେ।
ଆଜ୍ଞା ହଁ, ନିଶ୍ଚୟ ମତେ କହିଥିଲି ତି ହୁଁ-ଉ-ଉ-ଉ ଡେଙ୍ଗୁ ଜଣକ ମାନେ-ଏ-ଏ-ଏ ମତେ କହିଥିଲେ କାଲି ନା ପର ଦିନ, କାଲି ବୋଧେ
ହଁ,
ମୁଁ ତାଙ୍କୁ ଏପର୍ଯ୍ୟନ୍ତ ମାନେ କିଛି କହି ନାହିଁ।
ଆରେ ଆରେ। ମୁଁ କହୁଥିଲି କି ମୁଁ ତମକୁ, ଆରେ ମୁଁ କହୁଥିଲି ଏବେ ମ ରାତିରେ ମୋ ଭାରତାଙ୍କ ସ ଏଥିରେ ଆମ ଯୋଉ ସବୁ ଅଛନ୍ତି ସହେଲୀ ମାନେ ତାଙ୍କ ସହିତ କଥା ହେବେ ବୋଲି। ଯୋଗା ଯୋଗ କରି ତାଙ୍କୁ ତାଙ୍କ ସରଟା ତାଙ୍କ ସହ ଟ୍ୟୁସନ କରିବି ବୋଲି ଭାବୁଥିଲି। ହଉ ଆ ଆପଣ ଏବେ ଆପଣଙ୍କ-ଅ-ଅ-ଅ କିଛି କାମ ଆପଣଙ୍କ ମନେ ପଡ଼ୁଛି ବୋଧେ।
ଆଜ୍ଞା ଆଜ୍ଞା ମନ ପଡ଼ିଲାଣି।
ଆଜ୍ଞା ଆପଣ ମତେ ପୁନଃ ଯୋଗାଯୋଗ କରିପାରିବେ।
ଆଜ୍ଞା ହଉ ରଖୁଛି ଧନ୍ୟବାଦ।
ଆଜ୍ଞା।